ହାଲୋ।
ନମସ୍କାର୍ ଆପଣଙ୍କୁ ସ୍ଵାଗତ। ଅଲ କ
କଣ୍ କରୁଚୁ?
ଏଇ ସେ ଜିନିଷ ପତ୍ର ଆଣିଥିଲେ ଯେ ଆଣୁ-ଆଣିଥିଲେ ତ ସେଟା ରଖା- ରଖିଲ।
ଓହୋ ସେଥିପାଇଁ ମୁଁ ଆରତୀ ଦିଦିଙ୍କ ସହିତ କଥା ।
ସେ ଆରତୀ ଦିଦି ବ୍ୟସ୍ତ ମୁଁ କଣ କରିବି ବୋଲି ଭାବୁଥିଲି। ଗାଡେ ଏ ନ ରଖୁ ରଖୁ କଲେ ହବନି ନା।
ଆଉ ତୋର ମେଟ୍ରୋ କଥା କଣ୍ ହେଲା?
କଣ?
ମେଟ୍ରୋ କଥା କଣ ହେଲା?
କଉ କଥା?
ମେଟ୍ରୋ -ନେ।
ନାଇଁ- ନାଇଁ- ନାଇଁଲୋ ନାଇଁ -ନାଇଁ-ନାଇଁ ଗୋ ଯାଇନି।
ରେଡି ହଉଥୁଲ ଯିବା-ରେଡି ହଉଥୁଲୁ ଯିବା
ହଉଥିଲି ଯେ କହୁଥିଲି ଆଉ ଯାଇନି ଉଁ- ଯାଇନି।
ଅ ହ।
ହୁଁ। କହ୍ ଆଉ କଣ କହୁଚୁ? ହୁଁ।
ତା ଟ୍ୟୁସନ।
ଟିଉସନ୍ ଯାଇଥିଲୁ?
ଟିଉସନ୍ ରେ ଅଛି ମୁଁ।
ଟିଉସନ୍ ରେ ଅଛୁ!
ହୁଁ।
ଆଉ କଲ୍ କରୁଛୁ?
କିଏ ନାହାନ୍ତି। କରିଦଉଛି ତାକୁ ପାଠ ଦେଇ ଦେଇଛି ଲେଖୁଛି, ଆରେ ମୋ ପିଲା ସବୁ ଷ୍ଟାଣ୍ଡାଡ ପିଲା ହେଲା, ଟିକେ ଭଲ ପଢ ଭଲ ପାଠ ପଢୁଛନ୍ତି ତ ସେଥିପାଇଁ ମୁଁ କହିଦେଲେ ବି ଲେଖି ଦଉଛନ୍ତି।
ଓହୋଃ, ଯା ହଉ ଭଲ।
ଆଉ ଗୋଟେ ତ ଆଉ ଗୋଟେ ତ ଥିଲା ହେଇ ଯାଉ ବୋଲି ଆଉ ମୁଁ କହିଦେଲି ଆ
ହଁ, ହଁ।
ହୁଁ।
ସୋ ଆଉ କହ, କଣ କହୁଛୁ କହ?
କଣ କରୁଥିଲୁ?
ଏଇ ଜିନିଷ ଯାକ ଆଣିଥିଲେ ତ।
ହୁଁ, ହୁଁ।
ରଖା ରଖି କରୁଛି। ମୁଁ କାଢିକି ଦେଖୁଥିଲି କି କଣ ଆଣିଛନ୍ତି ବୋଲି। ମୁଁ ଆକା ମିକ୍ସଚର ତେଲ, ଏଇ ଯୋଉ ଯାହା ଯାହା ଯୋଉ ଡେଲି ପ୍ରତିଦିନ ଯାହା ଯାହା ୟୁଜ୍ ହଉଛି, ବ୍ୟବହାର ହଉଛି। ସେଇ ପ୍ରକାର ଜିନିଷ ସବୁ ଆଣିଛନ୍ତି।
ଓହୋଃ, କେତେ ମିକ୍ସଚର ଖାଇସାରିଥିଲ?
ମୁଁ ନାଇଁଲୋ, ଏଟା ଦୋ କାନ ପାଇଁ ଆଣିଛନ୍ତି, ତତେ କହିନଥିଲି ଦୋକାନ ବୋଲି।
ଓ ହଁ, ହଁ, ଶୁକ୍ରବାର
ଦୋକାନ ପାଇଁ ଜିନିଷ ଆଉ ମୁଁ ଆଜି ଦିନ ଯାକ ସେ ଥିପାଇଁ ବ୍ୟସ୍ତ ଥିଲି ମୁଁ ଆଉ କଲ୍ କରିପାରିଲିନି ସେଥିପାଇଁକା।
ହୁଁ।
ତତେ କହିଥିଲି ପରା ଲୋ, ମନେ ରଖୁନୁ କିଲୋ? ଜାଣିପାରୁନୁ କିଲୋ, ହୁଁ, ହୁଁ, ହୁଁ, ହଁ, ହଉ। କଲ୍ୟାଣୀ ମତେ ସେତେବେଳେ କଲ୍ କରିଥିଲା ମୁଁ ଗୋଟେ ପ୍ରଶ୍ନ ପଚାରିଲି, ତୋତେ ବି ପଚାରୁଛିି କହ ଟିକେ। କହ? କଣ ପାଇଁ ଆମେ କଲ୍ କଲେ ଆମେ କଣ ପାଇଁ ହାଲୋ କହୁଛେ କହ?
ଯିଏ ଯାହା
ଆ କହ?
ସିଆ
କହମ ଶୁଭୁଛି ନା ନାଇଁ?
ଥିଲା ତ ତା ସ୍ତ୍ରୀର ନାଆ ଥିଲା ହାଲୋ।
କଣ କହିଲୁ?
ଯିଏ ଥିଲା
ବିିନି ଶୁଭୁନି ତୋ କଥା। ହାଲୋ ବିନି ହଁ ଏବେ ଶୁଭିଲା କହ ହଁ ଏବେ କହ।
ଆରେ ଯିଏ ଫୋନ୍ ଟା ତିଆରି ଥିଲା ନା ନାଇଁ?
ହଁ।
ଯିଏ ଫଣ୍ଡା ତିଆରି କଲେ, ତା ସ୍ତ୍ରୀ ତା ସ୍ତ୍ରୀର ନାଁ ହଉଛି ହାଲ
ଥିଲା
ଚେକ୍ କଲାଣି କହିପାରିଲା କି ନାଇଁ
କହିଲେ ଏଣେ କହିଲେ ନାଇଁ ଲୋ ଜାଣିଥିଲି ଯେ ବୁଲିଗଲି ଲୋ
ହଁ, ସେଟା ବି
ନା ହଁ, ସେଇଟା ଆମେ ସ୍କୁଲରେ ଶୁଣିଥିଲି ମୁଁ। ମୁଁ ଏଇଟା ସ୍କୁଲରେ ଶୁଣୁଥିଲି, କଣ ପାଇଁ ଏମତି କୁଆ କୁହାଯାଏ? ଆଉ କଣ କଥା ହେବି ଆଉ କଣ ଯାଉ କହିବି ବୋଲି, ମୁଁ ତତେ ଭାବି ପାରିଲିନି ତ ପଚାରି ଦେଲି ଗୋଟେ ଆଉ। ଆଉ କେତେ ପଢୁଛନ୍ତି ଲୋ ସେ ପିଲା, କେତେ ପଢୁଛି ସେ ପିଲା?
ଓ
କଣ କହିଲୁ?
ହ
ହଁଉ ହଁଉ। ଆଉ କଣ କଣ ଚାଲିଛି କଣ?
ହଁ
କଣ କହିଲୁ? କହୁଥିଲା ଟିକେ ବଡପାଟିରେ କହୁନୁ କଣ କହୁଛୁ? ଦୂରରେ ଅଛୁ କି ଫୋନରୁୁ?
ନାଇଁ ଯେ, କହ କଣ ଖାଇଥିଲୁ?
ମୁଁ ଆଜି, ସଖାଳୁ ତ କହିଥିଲି ରୁଟି। ଆଉ ଦିନ ବେଳା ଆଜି, ମା ଭଜା ଭ ବସେଇଲେ ତ ଭଜା ବସେଇଲା ବେଳକୁ ମୁଁ ଟିକେ ଭାତ ଖାଉନି, ହି ହି, ବୋଲି ଛଣା ଟିକେ କଟକି ପୋଟଲ ଟିକେ ଛାଣି ଦେଇଥିଲେ, ହେଁ ହେଁ ହେ ହେ ହେ
ଭେରି ଗୁଡ୍।
ହୁଁ, ସବୁ ଭଲ ଥାଆନ୍ତି ବୋଲିକି ଖାଇଦେଲି। ଲଙ୍କା ଗୁଣ୍ଡ ଗୋଟେ ରଖିଲ କଲ କରୁଛି କିଏ ଗୋଟେ?
ତୋ ଭଉଣୀ ଟିଉସନ ଯାଇଚି?
ହଁ ଲୋ, ଯାଇଛି। ଯାଇଛି, ଟିଉସନ ଯାଇଛି। ଟ୍ୟୁସନ ଯାଇଚି ଆଇବ, ଟ୍ୟୁସନରୁ ଆଜି ଆଇବ ଆଇଲାବେଳକୁ ଆସିବ ଆଉ। ହୁଁ, ଆଉ କ ଯାଉଛି ଲୋ ଯାଉଛି। ଯାଉଛି, ସାରତି ଦିଦି ଆଜି ଜାଣିଛୁ ମତେ ତିନିଥର ହୁଁ, କଣ କହିଲୁ?
ଦୁଇରେ ଦୁଇ ମିଶ୍ରଣ କରାହେଲେ, କଣ ହେବ?
ଚାରି। ତୁ କ ଚାରିରୁ ଦୁଇ ଫେଡିଲେ କେତେ ହବ?
ଚାରିରୁ ଦୁଇ ଫେଡାଣ କଲେ କେତେ ହେବ?
କ ପାଞ୍ଚରୁ ତିନି ଗଲେ କେତେ? ତୁ କ ପାଞ୍ଚରୁ ତିନି ଗଲେ କେତେ?
ପାଞ୍ଚରୁ ତିନି ଗଲେ ଦୁଇ। ଆଉ ପାଞ୍ଚରୁ ତିନି ମିଶାଣ କଲେ ପାଞ୍ଚରେ ତିନି ମିଶାଣ କଲେ ଆଠ। ଆଠରେ ଦୁଇ ମିଶାଣ ହେଲେ?
ଆଠରୁ ନ ଫେଡିଲେ କେତେ କ?
ଆଠରୁ ନ ଫେଡ଼ିଲେ ହେବ, ମାଇନସ ଏକ।
ବାସ୍, ବହୁତ ବହୁତ। ଆପଣ ପାସ୍ କରି ଯାଇଛନ୍ତି, ଆପଣ ପାସ୍ କରି ଯାଇଛନ୍ତି। ଆପଣଙ୍କୁ ମୁଁ ଆଉ ବହୁତ କେତେ ଦିନ ପରେ ଆପଣଙ୍କର ସାର୍ଟିଫିକେଟ ଟା ଦେଇଦେବି ଆପଣଙ୍କର ତୁରନ୍ତ। ରେଡି କରିକି ଦେଇଦେବି ପ୍ରସ୍ତୁତ କରିକି ଦେଇଦେବି ହଁ। ଏ ଆଜି ଜାଣିଛ ଆଜି ଆରତି ଦିଦି ଦିଦି ମତେ ଆରତୀ ଦିଦି ମତେ ଏତେ ଥର କଲ କଲେ
ତା ତାଙ୍କ ସହିତ ମୁଁ ଆଜି ଚାରି ଥର କେତେ କଥା ହେଇଛି। ତାଙ୍କେ ମୋ ସହିତ ଚାରିଥ ପାଞ୍ଚଥର କ
ତାଙ୍କେ ତାଙ୍କେ ଚାର ଥର ଫୋନ୍ କରୁଛନ୍ତି ତାଙ୍କ ମା ବିଜାର ଲାଗିଗଲା ମତେ। ତ କେତେ ଥର ଫୋନ କରୁଛନ୍ତି ମ ବିଜାର ଲାଗିଲା।
ମୁଁ ମତେ ବି କେତେ
କଥା ହେଲେ ଭଲ ଯେ କିଛି ନାଇଁ ଯେ କଥା ହେଲେ ମତେ ବିଜାର ଲାଗୁଚି। ଆମେ ଆମେ କଥା ହେଲେ କିଛି ଲାଗୁନି। ଏବେ ତାଙ୍କେ ଗୋଟେ ଯେତେ ହେଲେ ସିନିୟର ନା ମୁଁ ସାଙ୍ଗ କି ଆଉ।
ହୁଁ।
ହୁଁ ତାପରେ ଆଜି ଗୋଟେ ପରେ ଗୋଟେ ତାପରେ। ମୁଁ ଗୋଟେ ପରେ ଗୋଟେ ପରେ ଗୋଟେ କାମ ମତେ ଚାଲିଛି ଆଜି।
ହୁଁ।
ସମୟ ହଉନି ଲୋ ଆଜି। ହଁ। ଆହ ଥଣ୍ଡା ପବନ ଲୋ ବାହାରେ ବିିନି।
ହଁ ହଁ ଲୋ ପବନ ଟିକେ ଭଲ ହଉଚି ଶାନ୍ତି।
ହୁଁ। ଆରେ ବାପରେ।
ମୁଁ ଏ ଘରେ ଜାଣିଛ ହେଁ। ମୁଁ ଘରେ କହିବି ଗୋଡେ କଥା ହଉଚି କହିଲେ ମତେ ଏକା ଉଲଟା ଗାଳି କରୁଛନ୍ତି।
ହ
ହୁଁ। ଜଣାନାହିଁ ଏମତି କହୁଛନ୍ତି ତୁ ତ ଖାଉନୁ ପିଉନୁ ଏମିତି କହୁଛନ୍ତି। ତୁ ତ ଖାଉନୁ ପିଉନୁ କିଛି ନାହିଁ ଭଲରେ। ବ୍ଲଡ ତ ତୋର ନାହିଁ, ବିପି ତ ସବୁବେଳେ ଲୋ ହେଇକି ଥାଉଚି। ବ୍ଲଡ ଯେବେ ଟେଷ୍ଟ କରିବୁ ନୁ ଆଗଥରୁଚିଲ ମୋର କେବେ ଦଉଚୁ। କେବେ ଯାଉନି ଜାଣିଚୁ।
ମୋର ସାତ ଅଛି ଯେ
କଣ ସାତ।
ସା
ତାମ ସାଟ ଖଣ୍ଡ।
ଁ ଆସେ ଁ ସବୁ ଏବେ ଆଇରନ୍ କଲି ପ୍ରଚ
ଓ ବି ପଜେଟିଭ ହଁ ଚଳି ନହେଲେ ବି ପଜେଟିଭ ଆଉ ହଁ।
ନହଲେ ଦେହ ଖରାପ ହେଲା ନା ସେଠି କେତେଳେ ସିରିଏସ ପୁରା ଆଉ ଏବେ ସିନା ମୁଁ ଟିକେ ଖାଉଛି ପ୍ଲସ ଥ୍ରି ପଢିଲା ବେଳେ ଭାତ ଖାଉଥିଲି କିନ୍ତୁ ଟାଇମ ହଉନଥିଲା ପରିଶ୍ରମ ବେଶୀ ହଉଥିଲା।। ତ ତର ସେ
ହଁ ଲ ଏବେ ଟିକେ ଖିଆ ପିଆ ଭଲରେ କରେ
ହୁଁ ଏବେ ସେଟା ପାଇଁ
ହଇରାଣ ହବୁ ନହେଲେ ହଇରାଣ ହବୁ ତୁ ଦେଖେ ଏବେ ଜଣେ କର୍ପଣ
ହୁଁ ମାସେ ହେଇଗଲା ଦେହ ଖରାପ ସିରିଏସ ହେଲା।
ହୁଁ ହଲ ସତ ଆକା। ହୁଁ ଖାଇବା ପିଇବା ଟିକେ ଭଲରେ କରୁଥା ହେଲା ନହେଲେ ଅସୁବିଧାନା ଖାଇବା ପିଇବା ନକଲେ ରହ ମୁଁ କାଟିକି କରୁଚି ହେଲା।
ତୁ ଫୋନ୍ କରିବୁ କାଟିକି?
କରିବି ନା ବ୍ୟସ୍ତ ଅଛୁ କଅ ଟିୟୁସନରେ ଅଛୁ କରିବିନି ନହେଲେ କଅ?
ନା ନାଇଁ କରେ କରେ କରେ କରେ କରଯା
ଚଳିବତ?
ହଁ ହଁ।
ହଉ ହଉ।